ହ। ହାଲୋ।
ହାଲୋ ସୁଭା ଯାଉଚି?
ହଁ ଶୁଭୁଚି ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଚନ୍ତି ଆପଣ?
ନା ମୁଁ ବସିଚି ଆଉ ଆଉ ଆପଣ କଣ କରୁଛନ୍ତି?
ମୁଁ ବସିଛି ଏଇ ଛାତ ଉପରେ ଗରମ ହଉଛି।
ହଁ ଗର ଗରମ ହଉଛି ଏତେ ବି ନାହିଁ କମିଛି ଟିକେ। ଗ୍ରୀଷ୍ମ ଋତୁ ସରିଗଲାଣିି ଏବେ ବର୍ଷା ଷ୍ଟାର୍ଟ ହଉଛି। ଆଗ ଅପେକ୍ଷା କମିଚି। ସେପଟେ
ହଁ ଗରମ ହଉଛି ପାଗ ତ ଚେଞ୍ଜ ହଉଛି ସେତେବେଳେ ଖରା ହଉଥିଲା। ଏବେ ବ ମାନେ ସେତେବେଳେ ଖରା ହଉଥିଲା ପୁଣି ମେଘ ପାଗ କରିଥିଲା ବର୍ଷା ହବାର ସମ୍ଭାବନା ଥିଲା କିନ୍ତୁ ଏବେ ଆଉଥରେ ଖରା କଲା ଏବେ ଟିକେ ଅଛି।
ଆଛା। ଆଉ କଣ ଖାଇଛନ୍ତି?
ମୁଁ ଭାତ ଡାଲି ଖାଇଥିଲି ଆପଣ କଣ?
ହଁ ହଁ ଭାତ, ଡାଲି, ତରକାରୀ। କିଏ ରୋଷେଇ କରୁଥିଲେ?
ନା ମୁଁ ଏଇଠି ଆସିଛି ଗୋଟେ ବାହାଘରକୁ ତ ସାଙ୍ଗର। ପରିବାରରେ ଏମତି ଜଣେ।
କିଏ କିଏ ଯାଇଛନ୍ତି?
ଏମିତି ସାଙ୍ଗ ପରିବାର ହେଇକି ଆସିଛି।
ହୁଁ ହୁଁ।
ଆଜି ସେ କାଲି ତ ସରିଗଲା ଭୋଜି ଆଜି ସମସ୍ତେ ଟିକେ ରେଷ୍ଟ ନଉଛୁ ଘରେ ଆଉ।
ଆଛା।
ଆଉ ଆଜି ତ ରବିବାର କୁଆଡେ ବୁଲାବୁଲି କରୁଛନ୍ତି ନା ନାହିଁ?
ହଁ ବୁଲି ଯାଇଥିଲୁ ତ ଟିକାବାଲି ଆଡେ ଯାଇକି ଆସିଛୁ।
ସେପଟେ କିଛି ଜାଗା ଅଛି କି ଏମିତି ଜଳପ୍ରପାତ କି ଏମିତି ପାହାଡ ଜାଗା?
ହଁ ପାହାଡର ଜାଗା ସେ ଉଦୟଗିରି, ମୁକୁଳିଙ୍ଗିଆ ସେଟା ଗୋଟେ ଅଛି ସେଡା।
ମୁଁ ସେଇଟାକୁ ଯାଇଥିଲି ଏମିତି ବର୍ଷା ଦିନରେ ଏକା ଯାଇଥିଲି ଦେଖିବାକୁ ତ ବହୁତ ସୁନ୍ଦର ଲାଗୁ ଥିଲା ମାନେ ପାହାଡ ଯାକ।
ବହୁତ ଉଚ୍ଚାରେ ଅଛି ଆଉ।
ରାସ୍ତା ଟିକେ ଠିକ ନଥିଲା ଆଉ ମାଟି ରାସ୍ତା ହେଇକି
ହଁ ସେଟା ପି ସେଠୁ ଗଲେ ଖାଲି କୁହୁଡି ହିଁ କୁହୁଡି ଦେଖାହୁଏ। ବର୍ଷା ଦିନ ରେ। ଯଦି ଯିବ ସେଠକୁ ତ ଖାଲି କୁହୁଡି ହିଁ ଦେଖିବ। ମଜା ଲାଗବ। ହୁଁ ସେଟା ଏବେ ଗୋଟେ ଦି ବର୍ଷ ହେଲାଣି ସେଇଟା ଆଉ ଜାଗା ମାନେ ସେଠି ପ୍ରସିଦ୍ଧ ହଉଛି ଆଉ।
ଆଉ କିଛି ଅଲଗା ଜାଗା ଅଛି କି?
ଛି ଅଲଗା ଜାଗା ସେ ପାଖାପାଖି ନାହିଁ ସେମିତି ତାପରେ ଦାରିଙ୍ଗବାଡି ସେଇଟା ଅଛି ଆଉ।
ଯାଇଛନ୍ତି ଆପଣ ଦାରିଙ୍ଗବାଡି?
ହଁ ମୁଁ ଗୋଟେ ଥର ଯାଇଥିଲି ସେମତି ଭୋଜି କରି ଯାଇଥିଲୁ ଆଉ। ସେଟା କଫି ବଗିଚା ଆଉ ଜଳପ୍ରପାତ ବି ଥିଲା।
ସେଇଠି କଫି ପିଇ ଥିଲେ?
ନା ନା କଫି ବିକ୍ରି ହୁଏ କି ନାଇଁ ମୁଁ ଜାଣିନି କିନ୍ତୁ କ ଫି ବଗିଚା ଗଲୁ କଫି ହେଇଥିଲା ତ ଆମେ ତୋଳିକି ଖାଇଦେଲୁ ସେଠି।
ହାଁ ବାସ ସେଟାକୁ କଞ୍ଚା କଞ୍ଚା ଖାଇ ଦିଅନ୍ତି?
ନାଇଁ ଖାଅନ୍ତିନି କିନ୍ତୁ ଆମେ ଟେଷ୍ଟ ପାଇଁ ଟିକେ ଖାଇଲୁ ଆଉ କେମିତି ଲାଗୁଛି ବୋଲି।
ହଁ ହଁ ହଁ।
ହଁ।
ମୁଁ ଯାଇଥିଲି ଦାରିଙ୍ଗବାଡି। ଯେତେବେଳେ ମୁଁ ନାଇନ୍ଥ କ୍ଲାସ ରେ ଥିଲି ସେତେବେଳେ ଆମେ ଯାଇଥିଲୁ ଏମିତି କୋଚିଂ ଟ୍ୟୁସନ ତରଫରୁ। ତ ଆମେ ରାତିରୁ ବାହାରିଥିଲୁ ତ ସେଇଠିରେ ଚାରଟା ପାଞ୍ଚ ଟା ପାଖା ପାଖି ପହଞ୍ଚି ଗଲୁ। ତାପରେ ସେଇଠି ସାରିଲା ପରେ ତାପରେ ଦେଖିଲୁ କିଛି ଯେତେବେଳେ ସୂର୍ଯ୍ୟ ଟା ଉଦୟ ହୁଏ ନି କି? ତାର ଯୋଉ କିରଣ ପଡେ ସେ ଗଛରେ ଯୋଉ ଝାଉ ବଣ ଥାଏ ପୁରା ବହୁତ ଦେ ପୁରା ସୁନ୍ଦର ଦୃଶ୍ୟ ଥିଲା। ମାନେ ସେଇଠି ଇଚ୍ଛା ହଉଥିଲା ଘର କରିକି ରହିଯାଅ ସେଠି ଏକା।
ହଁ ହଁ। ହ ସେଠି ତାପରେ ଶୀତ ଦିନ ତ ବରଫ ପଡେ। ସବୁ ଜାଗାରୁ ଲୋକମାନେ ଆସନ୍ତି ବାହାରୁ।
ଆମ ଓଡିଶାର କାଶ୍ମୀର କହନ୍ତି ନାଇଁ କି ଦା
ହଁ ହଁ ଓଡ଼ିଶ ଶା ର ସେକେଣ୍ଡ କଶ୍ମୀର ଭାରତର ସେକଣ୍ଡ କାଶ୍ମୀର ଆଉ। ମାନେ ଭୋଜି କରିବା ପାଇଁ ବହୁତ ଜଣ ଆସନ୍ତି ସେଠିକୁ ହୁମ।
ହଁ ହଁ ବହୁତ ଭିଡ଼ ବି ହୁଏ। ହେଯାଏ ଏବେ ବହୁତ ମାନେ ଅଲଗା କିଛି ବି କରିଛନ୍ତି ବଧେ ବ ଚେଞ୍ଜ ହେଇଯାଇଛି ବହୁତ କିଛି।
ହଁ ହେଇଥିବ ସମୟ ଅନୁସାରେ ତ ସବୁ ଚେଞ୍ଜ ହଉଛି ଆଉ।
ହଁ ସବୁ ତ ବଦଳି ଯାଉଛି ଦିନକୁ ଦିନ ଯେ ଯେତେ ଯେତେ ଆଗକୁ ଯାଉଛୁ।
ହଁ। ଆଉ ଉ ହୁମ ଆପଣ କୁଆଡେ ବୁଲି ଯାଇଥିଲେ ନା ନାଇଁ?
ମୁଁ, ଆଜି ଆଜି କୁଆଡେ ତ ଯାଇନୁ ଆମେ!
ଆଜି ପରା ସଣ୍ଡେ!
ହଁ, କିନ୍ତୁ ଯାଇନୁ କୁଆଡେ ଘରେ ଏକା।
ହୁଁ ହୁଁ।
ପୁତୁଡ଼ି ଯାଇଛନ୍ତି ବୁଲିବା ପାଇଁ ଗୋଟେ ଜଳପ୍ରପାତ ଅଛି, ସେପଟେ?
ପୁତୁଡ଼ି!
ହଁ।
ହଁ ହଁ ଯାଇଚି। ଯେ ଏମିତି-ଇ ସାଙ୍ଗ ମାନ ଦି ତିନି ଜଣ ହେଇକି, ଏମତି ଯାଇଥିଲୁ। ଏମତି ଭୋଜି-ଇ କିଛି କରିନୁ ସେମତି କିଛି।
ଏବେ କିଛି ମାସ ପୂର୍ବେ ସେଠି-ଇ କେହି ଜଣେ ଭାସ୍ ଯାଇଥିଲେ ବୋଧେ ପାଣିରେ?
ହଁ, ହେଇଥିବ ଭାସି ଯାଇଥିବ। ନା ଜାଣିନି ସେଇ ବିଷୟରେ।
ହଁ।
ସିଗଲା ନା କଣ?
ନାଇ, ଏମିତି ବାହାରୁ ବୋଧେ ମାନେ ସାଙ୍ଗସାଥି ହେଇକି ବୁଲିବା ପାଇଁ ଆସିଥିଲେ। ଏମିତି ମଜା ବଧେ କରୁଥିଲେ ଆଉ।
ଗାଧଉ ଥିଲେ କି?
ହଁ, ବୋଧେ ସେମିତି ତ ମଜା କରୁଥିବେ ଫଟୋ ଉଠଉଥିବେ ନା କଣ ଏମିତି।
ହଁ। ଆଚ୍ଛା।
ଆଗକୁ ତ ରଥଯାତ୍ରା ଆସୁଛି କି ଯୋଜନା ଚାଲିଛି ବୁଲି ଯିବା ପାଇଁ? ହଁ।
ହଁ, ରଥଯାତ୍ରା ପାଇଁ ଆମେ ପୁରୀ ଯିବୁ ବୋଲି ଯୋଜନା କରିଛୁ।
ରଥଯାତ୍ରା ଦେଖି। ହଁ, ତ ଓହଃ ହ ସବୁଥର ଯିବୁ ଯିବୁ କହିକି ଯାଇପାରୁନୁ, ତ ଏଥର ବି କହିବି ଯିବୁ ବୋଲି। କଣ ହଉଛି ଦେଖାଯିବ? ଯାଇକି ଟିଏ ଦର୍ଶନ କରିକି ଆସିବା କଥା। ରଥ ଟାଣିକି ରଥ ତ ଟାଣି ପାରିବନି। ଯେତିକି ଗହଳି ସେଠି।
ହଁ, ବହୁତ ଭିଡ ହଉଛି।
ହୁଁ, ଭିଡ ହଉ
ଆଗରୁ କେବେ ଯାଇଛନ୍ତି ପୁରୀ?
ହଁ, ଆଗରୁ ଯାଇଛି। କିନ୍ତୁ ରଥଯାତ୍ରା ସମୟରେ ମୁଁ ଯାଇନି।
ହଁ, ସେଇଟର କୋହ ଖାଇଥିବେ?
ହଁ, ମନ୍ଦିରର ଭୋଗ! ମନ୍ଦିରର ଭୋଗ ମାନେ-ଏ ସେ ଯୋଉ ଖଜା ମିଳେ। ସେଡ଼ା ହିଁ
ଓ ଯୋଉ ଅଭଡା ଭୋଗ କହନ୍ତି!
ନା ସେଡ଼ା ଖାଇନି।
ଓହୋ!
ହଁ, ସେ ଖୋଜା ହିଁ, ସେଡ଼ା ହିଁ ଖାଇଛୁ। ସେଡ଼ା ଶହେ କୋଡିଏ କିଲୋରେ ବିକ୍ରି ହୁଏ ସେଠି। ସେଇ ଟାଇମ୍ ରେ ହୁଁ, ତାପରେ ସେ ସେଣ୍ଡିକି ସ୍ଵର୍ଗ ଦ୍ୱାର ଦେଖିଗଲୁ। ସ୍ୱର୍ଗ ଦ୍ୱାରରୁୁ
ସ୍ଵର୍ଗଦ୍ୱା ମାନେ ଯୋ
ହଁ ଯୋଉ ମଲା ପରେ ଯୋଉ ତାଙ୍କ ମଢକୁ ସେଠା ଇଏ କରାଯାଏ। ଦାହ କରାଯାଏ ହଁ। ହଁ ସେଠି ସେଠାକୁ ଗଲୁ ସେଇଟା ଦେଖିଲୁ ଆଉ ବୋହୁତ ସାରା ମାନେ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଗୋଟେ ଗୋଟେ ସବୁ ଆସିକି ଜଳା ହୋଉଥାଏ। କୁଆଡୁ କୁଆଡୁ ସବୁ ଜିଲ୍ଲାରୁ ଆସିକି ସେଠେ ଇଏ କରନ୍ତି ଆଉ ଏମିତି ହେଇକି ଆମେ ସମୁଦ୍ର କୂଳତ ପାଖ ସେଠୁ ସମୁଦ୍ର କୂଳକୁ ଗଲୁ ଗଲୁ ଗାଧେଇଲୁ ତାପରେ ମାଛ ବି ସେଇଟେ ବିକ୍ରି କରୁଥିଲେ ମାଛ ମାନେ ରୋଷେଇ କରିକି ବିକ୍ରି କରୁଥିଲେ ଏମତି ଫ୍ରାଏ କରିକି।
ହଁ ହଁ।
କୂଳରେ ସେଇଟା ବି ହଁ ସେଇଟା ବି ଖାଇଲୁ ଟେଷ୍ଟ କଲୁ ଟିକେ ଏମିତି ହେଇକି ଫଟୋ ଫଟୋ ଉଠେଇକି ପଳେଇ ଆସିଲୁ।
ଭଲ କଥା କୋଣାର୍କ ମନ୍ଦିର ଯାଇଚନ୍ତି ଆପଣ?
ଆଁ
କୋଣାର୍କ ମନ୍ଦିର।
ହଁ କୋଣାର୍କ ମନ୍ଦିର ବି ଗୋଟେ ଥର ଯାଇଥିଲୁ।
କୋଣାର୍କ ମନ୍ଦିର ବିଷୟରେ କିଛି ଜାଣିଚନ୍ତି?
ନାଁ ମୁଁ ବିଶେଷ କିଛି ଜାଣିନି ସେଟେ ବହିରେ ଥିଲା କଣ? ନାଇଁ।
ସେଠି ସୂର୍ଯ୍ୟ ଦେବତାଙ୍କୁ ପୁରା ପୂଜା କରୁଚନ୍ତି।
ଓହୋ ନାଁ ମୁଁ ଜାଣିନି।
ଏବେ ତ ଟିକେ ପୂର୍ବରୁ କହିଲି କି ସେଇଠି ଯାଇଚନ୍ତି ବୁଲିବା ପାଇଁ ମାନେ ଭଗବାନଙ୍କୁ ଦେଖିନାହାନ୍ତି ବୋଧେ ବୋ
ନାଇଁ ନାଇଁ ପୁରୀ ଯାଇଚି କୋଣାର୍କ ସେଠୁ ଆହୁରି ଦୂର। କୋଣାର୍କ କୁ ଯାଇଚି କିନ୍ତୁ ଏତେ ଜାଣିନି ତା ବିଷ
ମନ୍ଦିରକୁ ଯାଇନାହାଥିବେ ବାହାରେ ବାହାରେ
ନା ଯାଇଚି ସେଟା ଯା-ଯାଇଛି କିନ୍ତୁ ସେ ବିଷୟରେ ଏତେ ଜାଣିନି ସେଟେ ସମୟର କାନ୍ଥରେ ଆଗ କାଳରେ ଯେମିତି ସମୟ ଦେଖା ଦେଖୁ ଥିଲେ ତାଙ୍କେ। ଏମିତିର ସେଇଟେ ଚିତ୍ର ସେଟେ ଅଛି ସେଇଟା ହିଁ ଗୋଟେ ଦେଖି ଥିଲି ଆଉ ହୁଁ ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିର କୁହନ୍ତି ତାକୁ ନେଇକି।
ହଁ ସେଇଠି ସୂର୍ଯ୍ୟ କିରଣ ପ୍ରଥମେ ପଡେ। ସେ ମନ୍ଦିରରେ
ଆଚ୍ଛା ହଁ ତା ବିଷୟରେ କଣ ପଞ୍ଚମ ଶ୍ରେଣୀରେ ନା କଣ
ହଁ ହଁ ସେଇ ଯୋଉ ଧର୍ମ ପଦ ଥିଲେ ତାଙ୍କ ବାପା ବିଶୁ ମହାରଣା ଥିଲେ ଯୋଉ ବାରଶ‌ ବଢେଇ ଯୋଉ ମନ୍ଦିର କଲେ କରେଇ କରିଥିଲେ। ଚୁଳି ମାରି ନଥିଲେ କି ଧର୍ମପଦ ସେଇଠୁ ଡେଇଁ ପଡିଥିଲେ ଚୁଳି
ହଁ।
ସେଇଠୁ ରାଜା କିଏ ଥିଲେ କହିଲେ?
ରାଜା।
ହଁ।
ମନେ ନାହିଁ।
ଏ ଯୋଉଁ ଲାଙ୍ଗୁଳା ନରସିଂହ ଦେବ ଯୋଉଁ ଥିଲେ।
ହ ହଁ ହଁ ହଁ।
ତମେ ଯଦି ମନ୍ଦିର ପ୍ରତିଷ୍ଠା କରିବନି ମୁଣ୍ଡ ତମର ବାରଶହ ବଢେଇ ମୁଣ୍ଡ କାଟବ ହବ। ହଁ।
ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ଧନ୍ୟବାଦ।